ହ
ହ୍ୟାଲୋ ଗୁଡ଼୍ ମର୍ନିଙ୍ଗ।
ଗୁଡ ମୋର୍ନିଂ ଜୟ ଶ୍ରୀ ଜଗନ୍ନାଥ। ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ?
ମୁଁ ବି ବହୁତ ଭଲ ଅଛି। ଆଉ ଆପଣ? ସ୍ ଆଜ୍ଞା ମୁଁ ଉଠିକ ବି ମୋର ନି ତ ଆମ ସବୁ ଆଜ୍ଞା ଉଠିକି ସବୁ କାମ ପ୍ରାୟ ସଇଲାଣି ଆମର।
ନିତ୍ୟକର୍ମ ସରିଲାଣି।
ଆଜ୍ଞା ନିତ୍ୟକାମ ସରିକି ପୂଜା ସାରିକି ଏଇନା ଟିକେ ବସିଛି ଆଉ।
ଅ ହ।
ଆଜ୍ଞା ମୁ ଉଠିଲଣି ପାଞ୍ଚଟାରୁ।
ପାଞ୍ଚଟାରୁ ଉଠିଲେଣି।
ଆଜ୍ଞା।
ଜଲଦି ଉଠନ୍ତି ବୋଧେ।
ଆଉ କାଇଁ ନାଇଁ ପରୀକ୍ଷା ଚାଲିଚିତ ଟିକେ ଜଲଦି ଉଠିକି ପଢିବା କଥା ଆଉ।
ଅ ହ।
ଏଇଟା ରାତି କାଲି ନିଦ ହେଲାନି ଦେହ ଟିକେ ଭଲ ନାହିଁ ନା କାଶ ଜୋରରେ ହଉଚି। ଆ ତ ଥଣ୍ଡା ଟା ଟିକେ ଧରିଦେଲା କାଲି। ହଁ ମାନେ କଥା ବି ଟିକେ ଭଲସେ କହିପାରୁନି ଏବେ ଟିକେ ତୁଳସୀ ମହୁ ଖାଇଛି ବୋଲି ତଣ୍ଟି ଟିକେ ଭଲସେ ଫିଟୁଛି ନହେଲେ ସେତିକି ବି ଫିଟୁ ନଥିଲା। ପୁରା ଖରାପ ଅବସ୍ଥା।
କାଇଁ ବର୍ଷାରେ ଭିଜି ଯାଇ
ଆଜ୍ଞା ପରୀକ୍ଷା ଦେଇକି ଆସିଲା କୁ ବର୍ଷା ଟିକେ ଜୋରରେ ହଉଥିଲା ତ। ତ ଓଦା ହେଇଯାଇଥିଲି ତ ସେଇ ଟାଇମକୁୁ ଘଡ଼ଘଡ଼ି ବି ଜୋର୍ ରେ ମାରୁଥିଲା ତ ଆଉ କୋଉଠି ରହିହେଲାନି। ଏକାଥରେ ଘରକୁ ଦୌଡିକି ଆସିଛୁ ଆମେ ଦି ଜଣ ତ ତା ମାନେ ପରେବି ଆମ ସାଙ୍ଗଙ୍କୁ ମନେ କରୁଛି ମୁଁ ଦହିବରାା ଖାଇବିନି ଏଜାମ ଦେଇକି ସାଙ୍ଗେ ସାଙ୍ଗେ କହେ କି ନାଇ ଦହିବରା ଖାଇବା। ସେ ଜବରଦସ୍ତି ମତେ ଖୁଆଇ ଦେଲା ତ ଦହି ପାଣିଟା ଟିକେ ମତେ ସୁଟ କରିନି ମାନେ କଫ ହେଇଯାଏ ନା ତ କଫ କାଶ ହେଇକି ପୁରା କଥା ଭଲସେ କହିପାରୁନି।
ଆଚ୍ଛା। ଆଉ ମେଡିସିନ ଖାଇନ କି କଫ୍ ମେଡିଶିରଫ।
ଆଉ ଆପଣ
ହ୍ୟାଲୋ।
ବସ୍ ଦେହ ଖରାପ୍ ହେଲେ କ ହ୍ୟାଲୋ ହ୍ୟାଲୋ ମାନେ ସ ସବୁବେଳେ ଦେହ ଖରାପ ହେଲେ କଣ ମେଡିସିନ ଟା ଖାଇବେ ଠିକ କି?
ନାଇ ନାଇ ସବୁବେଳେ ମୁଁ ତ ଜାଣି ନଥିଲି ହଁ।
ନା ନା ମାନେ ମୋ ପ୍ରାୟ ଟାଇମ୍ ଦେହ ଖରାପ ହୁଏ ନା ଏସନ ଫୁଲିଆ ଟିକେ ବାହାର ପ୍ରାୟ ଟାଇମ ଥଣ୍ଡା ମାନେ ହୁଏ। ତ ସେଥିପାଇଁ ମୁଁ ମାନେ ସାଙ୍ଗେ ସାଙ୍ଗେ ମେଡିସିନ କିଛି ୟୁଜ କରିନି ତାପରେ ଯଦି ତିନି ଦିନ ଟିକେ ଅଧିକ ହୁଏ ତାହେଲେ ମୁ ମେଡିସିନ ଟା ୟୁଜ କରେ କହିକିନା ସଙ୍ଗେ ସଙ୍ଗ କଲେ କିଛି ରିଆକ୍ସନ କରିଦବା ସେଥିପାଇଁ ଘରେ ମନା କରନ୍ତି ଖାଅନା ଏତେ ଜଲଦି ତ ସେଥିପାଇଁ ମୁଁ ଖାଏନି ମୋର୍ ବିତ ଅଟୋମେଟିକ ତିନି ଦିନ ଭଲ ହେଇଯାଏ। ଟିକେ ଡଷ୍ଟ ଇନଫେକ୍ସନ୍ ହଁ। ଆଉ ଆପଣ କଣ କରୁଛନ୍ତି?
ମୁ ଏଇ ରୋଷେଇ କରୁଛି।
ଆଛା ଆପଣଙ୍କ ଆଇଡ ଟା କଣ ଆଇଡ ଟା କୁହନ୍ତୁ?
ଆଇଟମ୍ ହେଇଛି ଚକୁଳି ଗୋଟେ ମିକ୍ସ ତରକାରୀ କରିଛି। ଆଉ କ୍ଷୀର।
ହଉ ହଁ ମୁଁ ଟିକେ ମିଳିବ କି ସକାଳୁ ସକାଳୁ?
ହଁ।
ଆଉଛି ଆଉ।
ବର୍ଷା ପାଗରେ କରିଦବା କଥା ବର୍ଷା ଏବେ ଟିକେ ଛାଡ଼ି ଛି ନହେଲେ କାଲି ରାତି ସାରା ତ ବର୍ଷା ହଉଥିଲା।
ଆମର ତ ସେ ରାତି ସାରା ବର୍ଷା ହଉଥିଲା ସକାଳୁ ଟିକେ ଛାଡ଼ିଥିଲା ମାନେ ପୁରା ପାଗ ଦେଇଥିଲା। ଏବେ ତ ଝିପ୍ ଝିପ୍ ଲଗେଇଛି।
ଏବେ ଟିକେ ଛାଡିଛି ଜଷ୍ଟ।
ସେ ତ ସାତ୍ ରେ ହବାର ଅଛି ଦେଖାଯାଉ କେତେ ଦିନ ହଉଛି?
ହଁ ତିନି ଦିନ ପୁରା କଣ୍ଟିନ୍ୟୁ ବର୍ଷା ହେଇ ଚାଲିଛି।
ଲୋକ ବି ପ୍ରାୟ ଚିଡ଼ିଚିଡ଼ି ହେଇଗଲେଣି କାରଣ କିଏ କୁଆଡେ଼ ଯାଇପାରୁନାହାନ୍ତି ଘରେ ରହିକି ରହୁଛନ୍ତି ଏକର ପଟିଆ। ତ କାହାକୁ ଭଲ ଲାଗୁନି। ହେଲେ ସନ୍ଧ୍ୟାବେଳେ କଣ ବୁଲିବା ପାଇଁ ଘରେ ଗରମ ଲାଗିଲେ ଯାଇ ହଉନି ବୋଲି ଟିକେ ବେଶୀ ଘରେ ରହିକି ବେଶୀ ଚିଡ଼ ଚିଡ଼ ଲାଗୁଛି ଏ ବର୍ଷ ଯୋଗୁ। ପ୍ରାୟ ଏଇଟା ତ ତିନି ଚାରି ମାସ ବର୍ଷା ହବାର ଅଛି, କାରଣ ଏଇଟା ବର୍ଷା ସିଜିିନ ଆସିଗଲା।
ବର୍ଷା ତ ରହୁଛି ଶ୍ରାବଣ ମାସ।
ହ ଶାବଣ ମାସ ଓଷା ଘରେ ତ ମାନେ ଏମିତି ବି ଆମର ଆଇଁଷ ହୁଏନି। ମାମା ଅରୁଆ ଖାଏ ଆଉ ମାନେ ଆମେ ବି ସବୁ ଅରୁଆ ହି ଖାଉ। ଓଷା ମାନେ ବୋଲବମ୍ କେହି ଯାଉନା।
ହ,
ମାମା ଆମର ଆମର ଯେହେତୁ ପ୍ରାୟ ସୋମବାର ଚାଲିଛି ମାନେ ମାମା ପୁରା ଶହେ ଆଠ ସୋମବାର କରୁଛନ୍ତି। ତ ତ ଆମର ସୋମବାର ଦିନ ପୁରା-ଆ-ଆ ଭଲସେ
କାହିଁକି ମାନସିକ ଥିଲା?
ମାନସିକ ସବୁ ରଖିଥିଲେ ମୋ ପାଇଁ ତ ତ ସେଥିପାଇଁ ମାମା କରୁଛନ୍ତି ତା ସହିତ ତା ଆମେ ବି ଟିକେ ମାନି ଦଉୁଚୁ। ଆଉ ମୁଁ ଯଉ ଦିନ ମାନେ ଟିକେ ଏପର୍ ସେପଟେ ମାନେ ବାହରେ ତେଲ ବି ଯିବି ଖାଇଦି ଜାଣି ନଥିବି ତାହେଲେ ମାନେ ଅବସ୍ଥା ପୁରା ଖରାପ ହେଇଯାଉଛି।
ହୁଁ,
ମାନେ କୋଉଠି ପଡିି ଯାଉଛି, କୋଉଠି କଣ ହେଇଯାଉଛି।
ମାନେ ଏ ଭଳିଆ ହେଉଛି।
ତ-ଅ-ଅ-ଅ ଏଇଭଳିଆ ଆଉ। ଏମିତି ମାମା ମାନସିକ ରଖିଛନ୍ତି ତ ମଙ୍ଗଳା ପାଖକୁ ଯିବାର ଅଛି ମୁଁ। ଆମର କାକୁଡି ଫାକୁଡି ସବୁ ଅଛି ତ ଟାଇମ ହଉନି। ହଁ ଟାଇମ ହଉନି ତ ମାମା ଆମେ ଯାଇପାରୁନୁ କାରଣ ମାମା ମାନସିକ ରଖିଥିଲେ କା ତାକୁ ଉଜେଇବା ପାଇଁ ତାପରେ ଆମ ଭଦ୍ରକ କ ଯୋଉ ଆମର ଅଛି ଏଇ ଯୋଉ ଆମର ଆରଡି।
ହଁ,
ସେଇଠି ଗୋଟେ ଅଛି ତାପରେ ଆଉ କୋଉଠି କଣ ରଖିଛନ୍ତି ମାନସିକ ଯାହା ଗୋ ଗୋଟେ କହୁଛନ୍ତି ସେ ଗୋଟେ ଗୋଟେ ପୁରା ହଉଛି ଆଉ।
ଉ ହୁଁ,
ଛନ୍ତି।
ଆଜ୍ଞା,
ଆଉ ମୁଁ କହିଲି କି ଘରେ ମାନସିକ ରଖିଦଉଛନ୍ତି ଆଉ।
ହଁ,
ଆଜ୍ଞା, ଆଉ ଆପଣଙ୍କୁ ଆଜି ଲଞ୍ଚ ପାଇଁ କଣ ପ୍ଲାନିଂ?
ଲଞ୍ଚ ପାଇଁ ପ୍ଲାନିଂ ଅଛି ବିରିୟାନୀ।
ଚିକେନ ବିରିୟାନୀ?
ନା, ନା ଭେଜ।
ଆଛା, ଆମର ବି ସେଇ ଫ୍ରାଇଡାଇସ୍ ହବ।
ହୁଁ, ନନଭେଜ ଖାଏନି ତ।
ହ ଭଲ ଆଉ, ମୁଁ ବି
ହୁଁ, ଟୋଟାଲ୍ ଖାଅନା?
ନାଁ ଆଗୁରୁ ଖାଉଥିଲି। ଏଇ ସାତ ଆଠ ମାସ ହେଲା ଟୋଟାଲି ଖାଉନି ମାନେ ଘରେ ଭିତେ ହଉଥିଲା ଖାଇ ଦୋଉଚନ୍ତି।
ହୁଁ।
ଆଉ-ଉ-ଉ ମାମା ର ମୋର ଟିକେ ଏତେ ବନ୍ଦ ହେଇଗଲାଣି ମୁଁ ଟୋଟାଲି ହିଁ ଖାଉନି ମାମା ଯାହା ଟିକେ ଖାଉଚନ୍ତି ଘର ପଟେ ଟିକେ ଅଧିକ ଆଇଁଷ ଘରକୁ ଆଣିବାରେ ମାମା କଲେ ମାମା ଖାଇ ଦୋଉଚନ୍ତି ମାନେ
ହୁଁ।
ଖାଉନି ମତେ ବି କେହି ବାଧ୍ୟ କରୁନାହାନ୍ତି କି ନାଇଁ ଖା ବୋଲି କାରଣ ଆଗରୁ ବହୁତ ଆଇ ଖାଇଦେଇଛି ମାନେ ସୋମବାର, ମଙ୍ଗଳବାର, ବୁଧବାର ସବୁବେଳେ କିନ୍ତୁ ଏବେ ଖାଇ ଖାଇବାକୁ ଏତେ ଇଚ୍ଛା ହଉନି ଖାଇବା ପାଇଁ।
କେବେଠାରୁ ଛାଡିଲେଣି?
ଆପର୍ ଶନ ଛାଡ଼ିଦେଲେ। ମାନେ ତା ପୂର୍ବରୁ ଛାଡିଦେଲେଣି କିନ୍ତୁ ମାନେ ଆମର ଯେମିତି କାର୍ତ୍ତିକ ମାସ ହଉ ଶ୍ରାବଣ ମାସ ହଉ ଚାରି ମାସ ପାଞ୍ଚ ମାସ ତାେ ମତ୍ରୀ ଆଇଷ ହୁଏନି ଘରେ କାରଣ ଶ୍ରାବଣ ମାସ ଟା ହୁଏ କାର୍ତ୍ତିକ ମାସ ଟା ଟିକେ ମାନନ୍ତି ତାପରେ ଏମିତି ଆମ ଘରେ କିନ୍ତୁ ଖୁଦୁରୁକୁଣି ନାହିଁ ତ ଭାଦ୍ର ନାହିଁ ବ୍ରାହ୍ମଣଙ୍କ ନାହିଁ ତ ତ ସେଥିପାଇଁ ମାନେ ମୁଁ କରେ ମାନେ ସାଙ୍ଗସାଥି ଯୋଉ କରନ୍ତି ତ ତାଙ୍କ ସହ ମିଶିକି କରେ ତ ସେଥିପାଇଁ ମୁଁ ସେଇ ଟାଇମରେ ବି ଘରେ ଟିକେ ଆଇଁଷ ହୁଏନି।
ଓ ହୋ।
ଆଉ ମାର୍ଗଶୀର ମାସରେ ହୁଏ କିନ୍ତୁ ଏତେ ହୁଏନି କାରଣ ରାତି ବୁଧବାର ବାର ଥାଏ ତାପରେ ଗୁରୁବାର ରାତି ପାଇଲେ ତ-ଅ ଘର ଧୁଆ ଦୁଇ ଏତେ ସରା କରିଆକୁ ପଡିମ। ତ ମାମା କରନ୍ତିନି ଦାଟେ ଶୁକ୍ରବାର ହୋଇଯାଏ ଆଉ ଏଇଭଳିଆ।
ହୁଁ।
ଅଁ ଏବେ ଆଇଁଷ କମିଗଲାଣି ମାନେ-ଏ ଆଇଁଷ ଯେତେ ଲୋକ ଆଗୁରୁ ଖାଉଥିଲେ କିନ୍ତୁ ସେ ରେଟ ତେ ଆଉ ଖାଉନାହାନ୍ତି।
ହଁ।
ଆଇଁଷ ଖାଇଲେ ବି-ଇ ଦେହ ଭଲ ରହେନି, ମାନେ ମୁଁ-ଉ ମାନେ କେତେ ଥିଲି ମୁଁ ପ୍ରଥମେ କି ଷାଠିଏ କେଜି ଖଣ୍ଡେଥିଲି ଏବେ ମାନେ ନଭେ ଛାଡିବାରେ ସାତ ମାସେ ହେଇଗଲାଣି ମାନେ ମୁଁ କନଷ୍ଟାଣ୍ଡ ଫିପଟି ମାର୍କ।
ବାପ୍ରେ ପାଞ୍ଚ କେଜି କମିଗଲେ।
ନା କମି ଗଲି। ଘରେ କହିଲେ ଉଁ ମାନେ ମୋଟା ଥିଲେ ଘରେ କ ଏତେ କଥା କହିଲେ କଇଲେ-ଏ ତି-ଇ ମୁଟା ଝିଅ ଛୁଟା ଏତେ ମୋ ଟା ହେଲେ ଭଲ ନୁହଁ ତ ସେଥିପାଇଁ ଆଉ।
ଉଁ ହୁଁ, ନନଭେଜ ରେ ଟିକେ ବେଶୀ-ଇ ଫ୍ୟାଟି ରୋହୁଚି ଆଉ।
ହଁ, ତ ସେଥିପାଇଁ-ଇଁ ହେଲେ ଯାହା ବି ହେଲେ ଭଲ ହେଲା। କିନ୍ତୁ-ଉ ଆମେ ଭାବୁକି ଟୋଟାଲ ଉପରେ ଘରେ-ଏ ନଁଭେଜଟା ବନ୍ଦ୍ କରିଦବୁ କିନ୍ତୁ ବାଖା-ହା-ହିଁ ମାନେ ଚିଡି ଚିଡି ହେଇଯାଇଛନ୍ତି ନନଭେଜ ବନ୍ଧ କରିଦେଲେ ଚି ହୁଁ ଯାହା ବି ହେଲେ ବାହାରୁ କିଣିକି ଖାଇ ଦୋଉଚନ୍ତି-ହି।
କେତେ ଜଣ ଖାଆନ୍ତି ଫେମ୍ ଫେମିଲିରେ ନନଭେଜ୍?
ଦିଲ୍ ଫ୍ୟାମିଲ୍ ରେ ସବୁ ଖାଆନ୍ତି କିନ୍ତୁ-ଉ ମୁଁ ହିଁ ଛାଡିଦେଲି। ତା ମାମା ଖାଉଚନ୍ତି ତା ମାନେ ଏତେ ବି ଖାଉନାହାନ୍ତି କିନ୍ତୁ-ଉ ମାନେ ମୋ ଆଈ ମୋ ବଡ ମାଉସୀଙ୍କ ଠିଅ ତ-ଅ ସିଏ ଛାଡି ଦେଲେ ସିଏ ଫାଷ୍ଟ ହେ ମାନେ-ଏଁ ସିଏ ଛାଡିଲା ତାପରେ ଆଇ ଏଇନା ଯାଇକି ବୃନ୍ଦାବନ ଯାଇକି ସିଏ ଛାଡି ଦେଇକି ଆସିଲେ। ତ ସିଏ ଛାଡି ଦେଲାପରେ ମୁଁ ବି ଛାଡିଦେଲି ମୁଁ କହିଲି ସବୁ ଛାଡିଦେଲେଣି ମୁଁ କାଇଁ ରଖିବି ମୁଁ ବି ଛାଡ଼ିଦେଲି।
ଉଁ ହୁଁ।
ତାପରେ ଏମିତି ବି ମାମା ଗାଳି କଲା ଫାଷ୍ଟ ଫାଷ୍ଟ କଇଲା କଣ ଆଇଁଷ ଛାଡ଼ିବୁ ଏଇନା ପରେ ଖାଇପାରିବୁ କି କଣ ଖାଇପାରିବୁ କି କଣ? ମୁଁ କଇଲି ନା ମୁଁ ଖାଇବିନି ମୁଁ ଛାଡ଼ିଦେବି ମାନେ ଟୋଟାଲ୍ ଉପରେ ଛାଡିବି।
ଆଉ ମନ ହଉନି ଖାଇବା ପାଇଁ। ବାହାରକୁ ଗଲେ ତ ମନ ହଉଥିବ?
ନା ଇଚ୍ଛା ଟୋଟାଲି ହଉନି କାରଣ ଘରେ ବି ମାନେ ଏମିତି ଯୋଉ ଅକେଜନାଲି ଟାଇପରେ ମାନେ ଛା କରନି ମତେଏବେ ଖାଇବାକୁ ଇଚ୍ଛା ହୁଏନି। ହେଲେ ଗନ୍ଧ ହେ ମୁଁ କଇବି ମାମା ଗନ୍ଧ ଜୋରେ ହୋଉଚି-ଇ ଏବେ ମୋ ବଡ ମାାଇକି ଇବେ ସୁକ୍ୱା ସ୍ମେଲ ମାନେ-ଏ କରୁଚନ୍ତି ବାସ୍ନାହଉଚି ମତେ-ହେ।
ହୁଁ ହୁ ହୁ ହୁ ହୁଁ ହିଁ-ଇ ଶୁକୁଆକୁ ଖାଆନ୍ତି।
ଶୁକ୍ୱା ହଁ-ଅ ଆମର୍ ଶୁକ୍ୱା ଆମ ସ୍ୟାଡେ ସବୁ ଖାଆନ୍ତି। ଦୋଉ-ଉ ମୁଁ ବି ଟୋଟାଲ ଉପରେ ଛା ହଁ-ଅ ମାନେ ଶୁକୁଆ ହେଲା ମାନେ ଘରେ ଜନିଦେବେକି କି ନାଇଁ ଶୁଖୁଆ ହେଇଚି ବୋଲି ଆଙ୍କର।
ଉହୁଁ।
ବଲିଆ ଆଉ। ଆଉ ତାଲେ ଆପଣ ଆଜି କୋଆଡେ ବୁଲିଆ ଯିବେ ପ୍ଲାନିଂ ନାଇଁ?
ନାଁ-ଆ ବୁଲିଆ ବର୍ଷା ତ ଯୋଉ ବର୍ଷା-ଆ ଆଉ ବୁଲିଆ ପାଇଁ-ଇଁ ଯିବା।
ହୋଉ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା।
ଆଜ୍ଞା ଆପଣଙ୍କ ସହିତ ବି କଥା ହେଇକି ବହୁତ ଭଲ ଲାଗିଲା। ଆଜ୍ଞା ଧନ୍ୟବାଦ୍
ଧନ୍ୟବାଦ।